ହୁଁ କୁହ।
କୁହନ୍ତୁ?
କୁହନ୍ତୁ ଖାଇ ସାରିଲେଣି?
ହଁ ଖାଇସାରିଲୁଣି।
ଏତେ ଜଲଦି। ହଁ ଏତେ ଜଲଦି।
ହ ମାନେ ଆ ବେଶୀ କିଛି ନା ରୁଟି ଆଉ ସକାଳର ଆମର ମାଛ ତରକାରୀ ଥିଲା ଆଉ ଅଣ୍ଡା ଭୁଜିଆ ଟିକେ ହେଲା।
ଆମର ଆ ଆମ ହଷ୍ଟେଲରେ ଅଣ୍ଡା ହେଇଥିଲା।
ହ ଭଲ। ଖଇସାରିଲଣି?
ହଁ ଖାଇ ଦେଇେଇଛି ଏଠି ଗୋଟେ ମ୍ୟାରେଜ ଫଙ୍କସନ ଚାଲିଛି ତ।
ଓହୋ।
ଖାଲି ବାଣ ଫାଟୁଛି।
ଆମର ବି ଏଇଠି ମ୍ୟାରେଜ ଫଙ୍କସନ ଚାଲିଛି ଯେ କିନ୍ତୁ ଆମକୁ ଶୁଭୁନି ଟିକେ ଦୂରରେ।
ହଁ। ତେବେ ଯାଇ ଫାଟୁଛି। ଗରମ କେମିତି ହଉଛି?
ଗରମ ତ ପ୍ରବଳ ହଉଛି।
ଓ ହୋ। ସେଠି ବର୍ଷା ହଉଥିଲା ତାପରେ କିଆଣି କଣ ହେଲା ପୁଣି ସେଇ ଖରା ଆରମ୍ଭ ହେଲା।
ଆପଣ ଖାଉଛନ୍ତି କି?
ନାଇଁ ନାଁ ମୁଁ ଖାଉନି ଇୟର ଫୋନରେ କଥା ହଉଛି ସେଇଥି ପାଁଇ ଏମିତି ସୁବୁ ଛି।
ଓହୋ।
ହଷ୍ଟେଲରେ ରହୁଛି ନା ସେ ସାଉଁଟ ଟିକେ ଆସିବା ଏପଟ ସେପଟ।
ଆଉ ଆର ପି ଏଫ ଆର ପି ଏଫ କେବେ ଦେବେ ଆର ପି ଏଫ। ଭାଇ।
ଏବେ ଦେଖିବି।
ଆର ପି ଏଫ୍। ନା ମୋର ସାଙ୍ଗଟେ ଦବ ତ
ଓହୋ।
ହ ମୋ ସାଙ୍ଗଟେ ତ ସେ ପ୍ରିପସନ କରୁଛି ଏଠି। ଖାଲି ମ୍ୟାଥ୍ ପଢ଼ୁଛି।
ଭଲ।
ଶେଷରେନ୍
ଆଉ ଆ କ ଆଜ୍ଞା!
ଶୋଇଚନ୍ତି କେତଳୁ?
ମୁଁ ତ ଶୋଇପଡେ। ଟିକେ କଥା ହଉଛି, ବୋଲି ଟିକେ ବାହାରେ ବସି ଦିଦି ଶୋଇ ପଡିଲାଣି। ମୁଁ ଶୁଣ ପଡିବି ଆଉ।
ହ ହଁ ହଁ।
ଆଉ, ଆପଣଙ୍କ, ମାନେ ହଷ୍ଟେଲରେ ଏମତି ଫୋନ୍ ଫୋନ୍ ଏଲାଉ ଏମିତି ଇ କିଛି ଇଏ ନାଇଁ। ରୁଲ୍ ରେଗୁଲସନ୍।
ଓ ଫୋନ୍ ଫୋନ୍ ସେମ୍ ତି ନାଇଁ। ଫୋନ୍ ଫୋନ୍ ଏଠି ଆଲାଉ ଅଛି।
ଆମ୍ ପଳିଆ। ଆମେ ରହୁଥିଲୁ, ଆମକୁ ଗୋଟେ ବର୍ଷ ପୁରା ଫୋନ୍ ଦଉନଥିଲେ। ତାପରେ ଗୋଟେ ବର୍ଷ ମାମା ଘରେ ଆଣିଦେଲେ ତ ଫୋନ୍ କଥା ହବା ଅସୁବିଧା ହଉଥିଲା। ଦେଇଥିଲେ ଆଉଁ।
ନାଇଁ ଏଇଠି ଫୋନ୍ ଆଲାଉ ଅଛି। କିନ୍ତୁ ଟିକେ ଝିଅ ପିଲାଙ୍କ ପାଇଁ ଏଠି ବାହାରେ ଆପଣ ଯୋଉ କହୁଥିଲେ, ବାହାରେ ଛାୁଡୁଥିଲେ ଆପଣ କୁ, ଅ ଏଇଠି ସେମିତି କିଛି ନାହିଁ। ବାହାରକୁ ଛାଡୁନାହାଁନ୍ତି ଜମା।
ଆମକୁ ଛାଡୁଥିଲେ। ଆମ ସହିତ ଜଣେ ଯାଉଥିଲେ।
ନାଇଁ ଏଠି ଛାଡ଼ି ଆ ଛ ବାହାରୁ ଗଲେ ମ୍ୟାମ ଯାଉଛନ୍ତି-ଇ। ମ୍ୟାମ ଯାଉଥିଲେ। ମ୍ୟାମ୍ ଏଇ ବହୁତ କିଛି ଅଛି, ପରମିସନ୍ ଦରକାର।
ଆମର ବି ବାହାରକୁ ଛାଡିଥିଲେ ଯେ ମେମ୍ ବି ଯାଉଥିଲେ ସାଙ୍ଗରେ।
ନା ଏଇଡ଼ି ବହୁତ ଅଛି ରୁଲସ ଅଛି। ଘରକୁ ଯିବା ପାଇଁ ଦିପ୍ ତିନି ଜଣଙ୍କୁ ସାଇନ୍ ମାରିବାକୁ ପଡ଼ିବ।
ଅ ହେଇଥିବ ଆଉ।
ବହୁତ ରୁଲ୍ ସେଇଠି।
କଣ ରୁଟି ନା ଭାତ ଖାଇଲେ?
ହଁ, ରୁଟି ଭାତ ମିଶେଇକି। ରାତିରେ ମୁଁ ଘରେ ରୁଟି ଖାଏ। ଅ-ଅ କିନ୍ତୁ, ଏଠି ରୁଟିରେ ହଷ୍ଟେଲ ଲାଇଫ୍ ତ ହଁ ଖାଇବା
ହଁ ହ।
ଆ ରୁଟି, ଭାତ ଦିଟା ମିଶେଇ ଖାଇବି।
ଉ ହୁଁ।
ଆଉ ଆପଣଙ୍କୁ କଣ ଖାଇବେ?
ହଁ-ଅଁ -ଅଁ -ଅଁ -ଅଁ -ଅଁ ଖାଇବା ସେମିତି ମତେ ଖାଇବା ଭିତରୁ, ନର୍ମାଲ ସବୁ କିଛି ଖାଏ। କିନ୍ତୁ, ଉ-ଉ-ଉ ମତେ ବାହାଘରଟେ ପାଏସ ଟା ହୁଏ ଜାଣିଛ ନା ନାଇଁ? ପାଏ ଷ୍ଟା ମୋର ବହୁତ ଫେବରାଇଟ୍ ପାସ୍। ଆଉ ସବୁ ସାକ୍ରିଫାଇସ୍ କରିଦେବି, କିନ୍ତୁ ପାଏସ୍ ସହିତ
ଓହୋ! ଆମ ଘରେ ପାଏସ୍ କରିବି। ପଳେଇ ଆସ ଖାଇବ।
ଶ ଖଣ।
ଆମ ଘରେ। କରିବି ପାୟସ୍ ଆମେ କର ମୁଁ ବି ଭଲ ଜାଣିଛି କରି ଆସନ୍ତୁ ମୁଁ କରିକି ଖୋଇଦେ।
ଦେଖିବା ସେମିତି କିଛି ସମୟ ମିଳୁ ଯଦି। ଭାଗ୍ୟରେ ଥିବ ଆପଣ ହାତ ରନ୍ଧା ଖାଇବାକୁ ନିଶ୍ଚିନ୍ତ ଯିବା।
ହ
ଭଦ୍ରକ ଟା କେତେ ବାଟ କି।
ଏମିତି ଦୋକାନ ରେ କଣ ଏମିତି କୁରକୁରି ଭିତରେ କଣ ଖାଇବା ପସନ୍ଦ।
ହ
କୁରକୁରୀ ଚିପ୍ସ ଲେସ ଏମତି।
ମ୍ୟାଡ ଆଙ୍ଗେଲସ।
ଆ ଭଲ।
ମ୍ୟାଡ ଆଙ୍ଗେଲସ ଆଉ କୁରକୁରିର ଗୋଟେ ଅଛି ଟମାଟୋ ଫ୍ଲେଭର ରେ ଗୋଟେ କୁୁରକୁରି ଅଛି। ଅ ସେଇଟା ବହୁତ ଭଲ ଲାଗେ ସେଇଟା ଆଉ ଆସୁନି। ଆପଣଙ୍କୁ।
ମତେ। ମାନେ ଯଉ ଦି ତିନି ଜଣ ପଚାରୁଛନ୍ତି ମୁଁ କହିଲେ ହସେ ସେମାନେ ।
ମୋଟୁ ପତଲୁ।
କଣ?
ମୁଁ କହିଲି ମୋଟୁ ପତଲୁ।
ସେଇଟା ଆଉ ମିଳୁନି ସେଇଟା ବି ମୁଁ ଖାଏନି ମତେ ସବୁଠୁ ବେଷ୍ଟ ମତେ ଆଇସ୍କ୍ରି ମତେ ଭାତ ପଖାଳ ନ ଦେଲେ ଦିନସାରା ଆଇସ୍କ୍ରିମ ଦେଲେ ମୁଁ ଖାଉଥିବି କିଛି କହିବିନି।
ଆଇସ୍କ୍ରିମ।
ଆଜ୍ଞା।
ଆଇସ୍କ୍ରିମ କୋଉ ଫ୍ଲେଭର ଟା ଯଉ କୋଉ ଫ୍ଲେଭର।
ମେଙ୍ଗୋ ଫ୍ଲେଭର ଛାଡିଦେଲେ ଆଉ ଯୋଉ ଫ୍ଲେଭର ବି ଦେଲେ ମୁଁ ଖାଇବି।
ହୁଁ ଅମୁଲ ନା ସବୁ ପ୍ରକାର ଚାଲେ। ଥିବ ମତେ ଆଇସ୍କ୍ରିମ୍ ଅ। କଣ କପ ବାଲା ନା।
କୋନ କପ ଏଭ୍ରିଥିଙ୍ଗ ମୋର ଆଇଷ କ୍ରିମ ମାନେ ଆଇସ୍କ୍ରିମ କୋନ କପ ସେ ଯୋଉ ପ କିନ୍ତୁ ଗୋଟେ ଗୋଟେ ଆମ୍ବ ଭଳିଆ ସେ ମେଙ୍ଗୋ ଭଳିଆ ଟା। ଗୋଲ ହେଇକି ଥାଏ ମାନେ ସେ ମେଙ୍ଗୋ ଭଳିଆ ଡବାଟା ହିଁ ତାର। ସେଇଟାକୁ ଛାଡିଦେଲେ ଆଉ ସବୁ ଖାଉଛୁ ଆଉ ସବୁ ଖାଉ।
ମତେ ଚକ କୋବାର ଟା ତ ଭଲ ଲାଗେନି କୋନ ଟା ମୋର ଫେବରେଟ୍ ଅମୁଲର କୋନଟା।
ଓହୋ ମୁଁ ସେଇଟା ଖାଏ ମୁଁ ତ ସେଇଟା ମୋର ଏଇ ମଲରେ ପୁରା ପ୍ରାୟ ଟାଇମ୍ ସେଇଟା ରୁହେ ତ ମୁଁ ସେଇଟା ବେଶୀ ଖାଏ କିନ୍ତୁ ବଟର ସ୍କଚ ମାନେ ସେଇଟା ବି ମତେ ଭାରି ପସନ୍ଦ।
ଆଇସ୍କ୍ରିମ ଲଭର ତାହେଲେ ଆଉ।
ହଁ ଯାହା କହିଲେ ମତେ ଏବେ ମତେ ମାନେ ମୁଁ ଘରେ ଯାହା ଉପରେ ରାଗେ କି ମୁଁ। ଭାଇ ଫାଇ ଉପରେ ବି ରାଗିଲେ ମତେ ସବୁବେଳେ ଆଇସ୍କ୍ରିମ ଆଣିକି ଦେଲେ ମାନେ। ଖୁସି। ମାନେ କୋଉଥିରେ ମୁଁ ବି ରାଗିବା କେମିତି କମିଯିବ ମୁଁ ଜାଣିପାରୁନି।
ଆଇସ୍କ୍ରିମ ଲଭର ତାହଲେ ଆଇସ୍କ୍ରିମ ସବୁ ଭୁଲିଯିବେ ଦୁନିଆ ଆଉ।
ସତ କଥା ମୁଁ ଆଇସ୍କ୍ରିମ୍ ରେ ସବୁ ଭୁଲିଯାଏ।
ଆଇସ୍କ୍ରିମ୍ ଲଭର ବଢ଼ିଆ ବଢ଼ିଆ।
ମତେ ଭାତ ପଖାଳ ସବୁ କିଛି ନ ଦିଅ ଖାଲି ଦିନକୁ ଗୋଟେ ଆଇସ୍କ୍ରିମ୍ ଥରେ ଦବ ଗୁଟେ ବି ନାଁ ମୁଁ ଆଜି କହିବାକୁ ଗଲେ ଆ ମାନେ ଦିନ କରେ। ମୁଁ ଗୋଟେ ସନ୍ଧ୍ୟାରେ ଗୋଟେ ଦିନରେ ଗୋଟେ ଖାଉଚି କେବେ ମିଳିଲାନି ବାଇଚନ୍ସ ଏମିତି ଚଳିବ କିନ୍ତୁ ଆଇସ୍କ୍ରିମ ଦେଖିଛି ଖାଇବିନି ଏଇଟା ମାନେ ଅସମ୍ଭବ
ଆଇସ୍କ୍ରିମ ଏତେ ଆଇସ୍କ୍ରିମ ଖ ଥଣ୍ଡା ଭଣ୍ଡା ହବାର ବହୁତ ଚାନ୍ସ ଅଛି ହୋଉଛି?
ହୋଉନି ଜମା ହଉନି ମତେ ମୋର ଆଦତରେ ପଡିଯାଇଚି ଆଉ।
ନା ଏତେ ଆଇସକ୍ରିମ ଖାଇବା ଠିକ୍ ହଁ ଖରା ଦିନେ ଗୋଟେ ଖାଇଲ ଶୀତ ଦିନେ ବି ଛାଡୁନ ନା କଣ?
ଶୀତ ଦିନ ବି ଦୋକାନରେ ଯାଇକି ଖାଉଚି।
ଏମିତି ସିନା ଗାଁ କୁ ଆସୁନି ମାର୍କେଟରେ ରାତିରେ ମାର୍କେଟ ଯାଉଚିଖାଇକି ପଳେଇ ଆସୁଚି। ଯୋଉ ଦିନ ମିଳିଲାନି ଏମତି ଶୀତ ଦିନରେ ବି କହିଲେ ମିଳେନି ନା କେତେ କେତେ ଦିନ?
ଥରେ ଅଧେ କେ କେମିତି କଣ କୋଉଠି ମିଳେ
ଆଉନି ଆଇସ୍କ୍ରି ଖ ନ ନା ଆଇସ୍କ୍ରିମ ମଧୁଛି ତମ ଜୀବନ ଗୋଟେ ପାର୍ଟ ହେଇଯାଇଛି? କିନ୍ତୁ ବୁଝିପାରୁଥିବ କଣ କହିବାକୁ ଚାହୁଁଚି? ଏତେ ଖାଇବା ଟା ଠିକ ନୁହେଁ?
ମତେ କେତେ କହିଲେଣି ଆମ ଘର ଲୋକ ମାନେ ଆଜି ବି ଗୋ ଟେ ଭାଇଟେ ଲାଗି ମାନେ ଜଣେ ରାଗିଥିଲେ। ମତେ ବୁ ମତେ କଲ୍ କଲା ଉଠେଇଲିନି ବୋଲି ମୋତେ କହିଲା ତ ଆଇସ୍କ୍ରିମ ପଇସା ପଠଉଚି ଯା ଆଇସ୍କ୍ରିମ ଖାଇକି ଆସେ ସେଟା ଖାଇଦେଲି।
ବାସ୍ ମାନେ ସମ ସମସ୍ତେ ଜାଣିଛନ୍ତି କି ଇଏ ଯାହାବି ଆଗରୁ ଥାଉ ଆଇସ୍କ୍ରିମ କଥା ଶୁଣିଲେ
ସମସ୍ତେ ଜାଣିଚନ୍ତି ଆମ କଲବି ରେ ଯେତିକି କଲ୍ ଅଛି ସବୁ ଯେତିକି ସବୁ ନମ୍ବର ଫର ମୋ ମ୍ୟାମ ଫ୍ୟାମ ବି ସମସ୍ତେ ଜାଣିଛନ୍ତି ଯେ ମୁଁ ଟିକେ ଆଇସ୍କ୍ରିମ ଲଭର ବୋଲି।
ଅହ ବଢିଆ ବଢ଼ିଆ। ଏମିତି ଆଇସ୍କ୍ରିମ ମୋର ସାଙ୍ଗଠୁ ତମେ ଆପଣ ଯେମିତି ଆଇସ୍କ୍ରିମ୍ ଲଭର ସେମତି କୁର୍କୁରେ ଲଭର। ମାନେ ଆପଣ ଯେମିତି ଆଇସ୍କ୍ରିମ ଲଭର ମୋ ସାଙ୍ଗ ଥିଲା ସେମିତି କୁର୍କୁରେ ଲଭର।
ଭଲ।
ସେ କୁୁରକୁୁରୀ ପାଇଁ ସବୁ କିିଛି କରିଦବ।
ମୋ ଦିଦି କୁୁରକୁରି ଖାଏ। ମୋ ମାନେ ମୋ ଦିଦି ଏତେ ବଡ ହେଲାଣି ଯୋଉ ବିଙ୍କଙ୍ଗତେଡେ ମିେଳେ କୁକୁରୀ ଗୋଡେ ମିଳେ?
ହୁଁ ହୁଁ।
ସେଇଟା ତ କେବେ ଛାଡିବନି ମାନେ ଯଉଠିକି ଯାଉ ଆଜ୍ଞା।
ହୁଁ। ଯୋଉଟା ଜଣ ଜଣେ ଯ ଜ ଯୋଉଟା ଯାହା ପସନ୍ଦ ଆଉ କେମିତି ଖାଇବେନି କେମିତି ନାଇଁ କିନ୍ତୁ ଖାଇବେ ନା ଠିକ କିନ୍ତୁ ମୁଁ ଏତେ ଆପଣ ଯୋଉ କୋହୁଚନ୍ତି ଆଇସ୍କ୍ରିମ୍
ସତ କଥା ମୁଁ ଆଉ କେହି ବିଶ୍ଵାସ କରୁନାହାନ୍ତି କି
ମୋର ହେଇଟା କମ୍ପଲସରି ମୁଁ ଆଇସ୍କ୍ରିମ ନ ଖାଇଲେ ମତେ ମତେ ଦିନଟା ଦିନ ଭଳିଆ ଲାଗେନି।
ଦେଖି ଖାଆନ୍ତୁ ଥଣ୍ଡା ଫଥଣ୍ଡା ହବାର ଥଣ୍ଡା ହଉଛି ନା ଥଣ୍ଡା ହୋଉନି?
ଥା ଥଣ୍ଡା ମତେ କେବେ ହୁଏନି।
ହେ ଭଗବାନ ତାହେଲେ କଣଟେ ମାନେ ଦେଇକି ବର ଦେଇକି ପଠେଇଚନ୍ତି ଥଣ୍ଡା ଫଣ୍ଡା ହୋଉନି।
ହଁ ସେମିତି କିଛି ଆଉ।
ମାନେ ପ୍ଲାନିଂ କୋଉଠି ଅଛି? ପ୍ଲାନିଂ କୋଉଠି ଅଛି ବୁଲିବା ପାଇଁ ଭବିଷ୍ୟତରେ ଏମିତି ହବ ଗୋଟେ
ଆଉ ମୁଁ ଆପଣଙ୍କୁ ପରେ କହୁଛି। ରଖୁଛି ମୋର ଗୋଟେ କଲ୍ ଆସୁଛି।
ହଉ ହଉ। ହଉ କାଟି ଦିଅ।